ହ୍ୟାଲୋ
ହ୍ୟାଲୋ
ହ୍ୟାଲୋ
ଆଜ୍ଞା ଶୁଭୁଛି ଶୁଭୁଛି ଆପଣଙ୍କୁ ମୋ ଭଏସ୍ ଶୁଭୁଛି।
ହଁ ହଁ ହଁ ହଁ ହଁ ହଁ ଶୁବୁଛି ଶୁ।
ଆଚ୍ଛା ମୋ ଭୋଏସ ଠିକ ଠାକ ସୁଭୁଝି ତ ସ୍ଲୋ ସୁୁଭୁନି ତ
ନା ନା ଏକ
ଆଚ୍ଛା ହଉ ଆପଣ କଣ କରୁଥିଲେ?
ମୁଁ କିଛି ନୂଆ କାମ କରୁଥିଲି ଆପଣଙ୍କ ଘରଠୁ
ଆ ଆମର ତ ବହୁତ କାମ ମୁଁ ମୁଁ କଲେଜରେ ଟିଚର୍ ଅଛି ନା ମୁଁ ଏଇା ଜଷ୍ଟ ଘରେ ଆସିି ପହଞ୍ଚିଲିଖା ପନ୍ଦର ମିନିଟ୍ ହେବ। ତ ସେଇ ଆଉ।
ଆଉ ଆଜି କଣ ପଢେଇଲେ?
ଆଜି ଆଜି ମୁଁ ବଟନୀ ଡିପାର୍ଟମେଣ୍ଟରେ। ଏଚୋଡ଼ି ଅଛି। ତ ସେଇଥିପାଇଁ କି ମୁଁ ଯେ ଆଜି ମୋର ଦୁଇଟା ହିଁ କ୍ଲାସ୍ ଥିଲା। ଦୁଇଟା କ୍ଲାସ୍ ସାରିକି ତାପରେ ମୋର ଆଉ କିଛି ପର୍ସନାଲ କାମ ଥିଲା। ତ ସେସବୁ ସାରିକି ଟିକେ ଡେରିଗଲା ଘରକୁ ଆସିଲି ଆଉ।
ହଁ ହଁ ଆଉ ଟିକେ ଲାଉଡଲି କୁହନ୍ତୁ ଜୋର ରେ କୁହନ୍ତୁ।
ଅ ହଉ ହଉ ବୁଝିପାରିଲ।
ହଁ ଏଇଟା ଆଉ ଠିକ ଅଛି ଏଇ ପିଚ ରେ
ହଁ ଆଉ ଟିକିଏ ପରେ ମାନେ ମୁଁ ନାଇଁ ନାଇଁ ଥାଉ କୁହନ୍ତୁ ଆଉ ଆପଣ ମାନେ ଖାଇସାରିଲେଣି? ମାନେ କଣ କରୁଛନ୍ତି, ମାନେ ଖାଇବେ କଣ?
ମୁ ଅ ଖାଇବି ଏବେ। ଏ କିଛି ଗୋଟେ ଖାଇଦେବି ଆଉ ଯାହା ଇଚ୍ଛା ହବ ଦେଖିଲା ପରେ। ଆଉ ଆପଣ କଣ ଖାଇଛନ୍ତି ଆଜି?
ତ ଏବେ ମୁଁ କିଛି ଖାଇନି। ନା ନା ଖାଇଥିଲି କଲେଜ ରୁ ଆଇଲା ବେଳକୁ ଆମର ଟିକେ ଆମେ ବହୁତ ସାରା ମୋର ମୋ ସାଙ୍ଗସାଥି ମାନେ ଥିଲେ। ମାନେ ତ ସେଥିପାଇଁ କି ଆମେ ଟିକେ ଖାଇକି ଆସିଲୁ ମାନେ ମୁଁ ଖାଇନି ମୁଁ ପିଇଛି ଆଉ ସମସ୍ତେ ଖାଉଥିଲେ ଆଉ।
ଓହୋ ଆପଣ ପିଅନ୍ତି କି, ମାନେ କଣ ପିଇଲେ?
ମୁଁ ଟିକିଏ ମିକ୍ସ ଫ୍ରୁଟ୍ ଜୁସ୍ ପିଇଥିଲି। ଆଉ ସମସ୍ତେ ଚାଟ ଖାଇଥିଲେ।
ଆଚ୍ଛା ଆଚ୍ଛା।
ତ ଏମତି ଆଉ ଆସ ଟିକେ ହଁ ହଁ ଲଞ୍ଚ ଆମେ ସବୁ ଟିଫିନ୍ ନେଇକି ଯାଉଛୁ ମାନେ ମୁଁ ସବୁ ଅଲଗା ଟିଚର୍ ମାନେ ଅଛନ୍ତି ସେମାନେ ସବୁ ଟିଫନ୍ ନେଇକି ଯାଉ ଆମେ ତ ସେ ଟିଫନ୍ ନବାରେ ମୁଁ ଚକୁଳି ପିଠା ସହିତ ଆଳୁ କଷା ନେଇଥିଲି। ଆଉ ସମସ୍ତେ ସମସ୍ତେ ଜେଝା ଜେଜାକ ଜିନିଷ ଜିନିଷ ଆଣିଥିଲେ ଆଉ। ଆଉ ସେଥିରେ ମୋର ଗୋଟିଏ ସାଙ୍ଗଟା ଅଛି ସୁରଜ ବୋଲି। ତ ସେ ତାର ଡି ମାନେ ସେ ଟିଫନ୍ଟା ନେଇଥିଲା ସେ ବି ଟିଫିନ୍ ନେଇଥିଲା ତାର ଟିକେ ପ୍ରୋବ୍ଲେମ୍ ହେଇଗଲା ତା ଟିଫିନ୍ଟା ଖରାପ ହେଇଥିଲା। ଏମିତି ଏମିତି ଟିକେ ଚାଲିଛି ଆଉ ଏଇ ତ ଜିବନ ଆଉ।
ହଁପ ନାରେ ସେଭଳିଆ ରହିବ। ଏମ୍ ଗରମ ଦିନ ଟା ନା ସେଥିପାଇଁ ଖରାପେ
ହଁ ତାପରେ ଟିଫିିନ ଖରାପ ସହିତ ସମସ୍ତଙ୍କର ବି ମୁଣ୍ଡଟା ଖରାପ ହେଇଯାଉଛି ଖରାରେ ଗରମରେ।
ବଢାନ୍ତୁ ପୁଣି କମିଗଲା।
ଆ ଯୋଉ ଖରା ସହିତ ସମସ୍ତଙ୍କର ମୁଣ୍ଡଟା ବି ଖରାପ ହେଇଯାଉଛି ଏତେଗରା ଖରାରେ। ତ ସମସ୍ତଙ୍କ ମୁଣ୍ଡକୁ ଶାନ୍ତ କରିକି ଚାଲିବାକୁ ପଡୁଛି। ଏ ଦୁନିଆରେ।
ଏଇଆ ଆଉ।
ଆଉ ସେପଟେ ପାଣିପାଗ କଣ ଖବର?
ଏପଟେ ବହୁତ ଖରାଆଜି ହଉଥିଲା।
ଆପଣ ଖରାବେଳେ କଁ ଖାଇଥିଲେ?
ମୁଁ ଖରାବେଳେ ଆଜି କଣ ଖାଇଥିଲି? ଭା ପଖାଳ ଭାତକୁ ମାଛଭଜା।
ଆପଣ ଏତେ ବଡ଼ କଥାଟେ କହିଦେଲେ, ମୋତେ ଏବେ ଖାଇଆକୁ ଇଚ୍ଛା ହେଲା।
ପୁଣି ଭଏସ୍ ସ୍ଲୋ ହେଇଗଲା, ଆଉଥରେ ଟିକେ ଜୋରରେ କହିବେ।
ମୁଁ କହିଲି ଆପଣ ଏଡେବଡ଼ କଥାଟା କହିଦେଲେ, ମୋତେ ଏବେ ଖାଇବାକୁ ଇଚ୍ଛା ହେଲାଣି।
ହଉ ଆପଣ ଖାଇପାରିବେ, ସେଥିରେ ତ କିଛି ପ୍ରୋବ୍ଲେମ୍ ନାହିଁ।
ଘରେ ହେଇଥିଲି ସିନା ଖାଇବି, ନହେଲେ ମୁଁ କଣ ଚୋରି କରିକି ଖାଇବି।
ହଁ ସେତେ କୋଉ ବଡ କଥାଟା ତ ଆରାମ ସେ ହେଇପାରିବ
ଜମା ହେଇପାରିବନି ଆଉ ଆଉ କଣ ଗୋଟେ ପ ପଚାରୁଥିଲି ଭୁଲିଗଲି ଆକ୍ଚୁଆଲି
ଆପ ଆପଣ କେମିତି ହବ ଗୁଡେ ମୋ ଛୁଆପିଲା ଗୁଡା ଏବେ ଶୋଇବିଚନ୍ତି।
ନା ଟାଇମ୍ ହେଲାଣି, ସନ୍ଧ୍ୟା ହେଲାଣି, ଛଅଟା ବାଜିଲାଣି ସନ୍ଧ୍ୟାବେଳେ ଶୁଅନ୍ତିନି ଉଠେଇଦେବେ
ସେ ସନ୍ଧ୍ୟାବେଳେ ଶୁଅନ୍ତିନି କି?
ନା ମୁଁ କେଜାଣି ଗୋଟେ କହିଦେଲି ଆଉ ମୁଁ ଜାଣିନି
ଭଲ ଆଉ କିଛିବି କହିଦଉଚନ୍ତି
ହଁ କହିବାକୁ ତ ବହୁତ କିଛି ଅଛି କିଛି ବି କହିଦବା କଣ ଅଛି।
ଆଉ ଆପଣ ଆମ କଲ୍ ଘର ଆଡ଼େ କେବେ ଆସିବେ? ମାନେ ଆପଣଙ୍କର ବି ଘରଟା ଏଇଠି ଅଛି ନା କେଉଠି ଆ କେବେ
ଆ ମୁଁ ଯିବି ସେଇ କିଛି ଦିନି ଭିତରେ ଯିବି ଆଉ
ଆଚ୍ଛା, ଆପଣ ଟି କେ ଟିକେ କଣ କହୁଥିଲେ କି?
ସେଇଟା କେବେ
ଏମିତି କେମିତି କଥା ଅଯା ଆପଣ କହୁଚନ୍ତି ଆପଣ ନିଜେ ବି ଜାଣିପାରିବେନି ଜାଣିପାରୁନାହାନ୍ତି ଆ ଆପଣ କେବେ ଆସିବେ?
ମୁଁ ଦି ମିନିଟ୍ ପରର କଥା କହିପାରିବିନି ଆଉ ମୁଁ କେବେ ଯିବାର କଥାଟା କେମିତି କହିବି।
ସବୁବେଳେ ଫ୍ୟୁଚରର ଭବିଷ୍ୟତର ଆମ ଆ ଆମ ଭବିଷ୍ୟତ ତର ଚିନ୍ତା କରିକି ଚାଲିବା କଥା ଆପଣ ଗୋଟେ ଏମିତି କଣ ହ କହୁଛନ୍ତି ଯେ ଆପଣଙ୍କୁ ମୁଁ ଭାବୁଛି ମାନେ ଆ ମୁଁ ଆପଣଙ୍କ ବିଷୟରେ ମୋର ବହୁତ ସାରା ସାଙ୍ଗମାନଙ୍କୁ ବି ଜଣେଇଥିଲି ଏବେ ସେମାନେ ଆପଣଙ୍କ ସହିତ ଦେଖା କରିବାକୁ ଚାହୁଁଚନ୍ତି। କେବେ ଆସିଲେ କହିବେ ମୋ ସାଙ୍ଗମାନେ ସବୁ ଦେଖ ଦେଖା କରି କିଛି ହେବନି କଣ ହବ
ଆଉ ଆପଣଙ୍କ ସାଙ୍ଗମାନେ ମତେ କେମିତି ଜାଣିଲେ?
ମୁଁ ଗୋଟେ କହିଲି କି ମୋର ଏମିତି ଗୋଟେ ସାଙ୍ଗଟେ ଅଛି। ଆ ମୋର ସ୍କୁଲ ତମେ ମୋର ସ୍କୁଲ ବେଳର ସାଙ୍ଗ ନା ତ ସେଥିପାଇଁ ମୁଁ ଏମତି କହି ଥିଲିକି କିି ମୋର ଗୋଟଏ ସ୍କୁଲ ବେଳର ସାଙ୍ଗ ଅଛି ସେ ବି ମୋ ସହିତ କଣ୍ଟାକ୍ଟରେ ଅଛି। ଏଇ ତ ସେମତି ଜାଣିଲେ ଆଉ ହଁ
ତ ଏମିତି ଆଉ।
ଏଠି ବି ପ୍ରବଳ ଗରମ। ଏବେ ଗରମ ରେ ଟିକେ ଟିକେ ବର୍ଷା ହାଲକା ପକେଇ ଦେଲାଣି।
ହଁ ହଁ। ପଦେ ଏ ଯଉ ଆପଣଙ୍କର ଆଡ଼େ ବର୍ଷା ହଉଚି ଖରା ହଉଚି ଶୀତ ହଉଚି କଣ ହଉଚି।
ଉ ମାନେ ଆକାଶକୁ ଦେଖିଲେ ତ ମେଘୁଆ। ନାହିଁ କି ଖରା ନାହିଁ କିନ୍ତୁ। ବର୍ଷା ଟା ଦଉଚି ହେବେ ଜଷ୍ଟ ପକେଇଲା କିଛି ସମୟ ହେଲା।
ଓହୋ ଏମିତି କଥା କି ତାହେଲେ ମୁଁ ଫୋନ୍ ଟା ଭାବୁଚି ଚାର୍ଜ ବସେଇଦେବି।
ହେଲା।
ଆଜି ଖରାବେଳେ ଆମ ଆଡ଼େ ବହୁତ ଜୋର ସେ ଖରା ହେଉଥିଲା କିନ୍ତୁ ଆମେ ଯେତେବେଳେ ମୁଁ ଯେତେବେଳେ କଲେଜରୁ ଆ ସିଲି ସେତେବେଳେ ଟିକେ
ଆ ଖରା ବେଳେ ତ ଖରା ହିଁ ହବ ଖରା ବେଳେ ରାତି ତ ହବନି।
ମାନେ ମୁଁ କହିବାର ଅର୍ଥ ଟା ଆପଣ ବୁଝିପାରୁନାହାନ୍ତି। ଏମତି ଆପଣ ମୋ କଥାର ମୋର କଥାର ଅର୍ଥର ଅନର୍ଥ ବାହାର କରୁଚନ୍ତି।
ଆରେ ଓ ହଉ ମୋତେ ଭଲ ଭାବରେ ବୁଝାନ୍ତୁ ତାହେଲେ।
ମୁଁ ଏଇଆ କହିବାକୁ ଚାହୁଁଛି କି ଖରାବେଳେ ତ ଖରା ହବ କିନ୍ତୁ ବ ର୍ଷା ବି ହୋଇପାରେ ମୁଁ କହୁଚି ଖରା ବେଳେ ଟିକେ ବେଶୀ ଖରା ହଉଥିଲା। ଉତ୍ତାପରତା ଅଧିକା ଥିଲା ମୁଁ ଏଇଟା କହିବାକୁ ଚାହୁଁଛି। ଆପଣ ଗୋଟେ ବୁଝିପାରୁନାହାନ୍ତି। ଆପଣ ବୋଧେ ଛୋଟବେଳ ହର୍ଲିକ୍ସ ପିଇନାହାନ୍ତି।
ନା ମୁଁ କଂପ୍ଲାନ ପିଉ ଥିଲି।
କିନ୍ତୁ ମୁଁ ଯେତିକି ମନେ ପଡୁଛି ତ ଆପଣ ଡେଙ୍ଗା ନୁହଁନ୍ତି ଏତେ।
କିନ୍ତୁ ସମସ୍ତଙ୍କଠୁ ତ ଡେଙ୍ଗା ଅଛି।
ମୁଁ ଠୁ ତ ହାଇଟ ରେ ଛୋଟ ରହିଗଲେ କି ଡେଙ୍ଗା ହେଇକି ଲାଭ କଣ।
ଆଚ୍ଛା ଆପଣଙ୍କ ଠୁ ମୁଁ ଛୋଟ ରହିଗଲି।
ହଁ।
ଅ ହଉ ଏଥରମ୍। ମୁଁ କେବେ ଗଲେ ଦେଖା ହେଲେ ଟିକେ। ଲମ୍ବଟା ମା ପିବା ଆଉ।
ଅଁ ହଁ ଆପଣଙ୍କୁ ଖରାପ ଲାଗିବ ସେ ଲମ୍ବ ମାପିଲେ ତ ମୁଁ ଏଥିପାଇଁକି। ମୁଁ ଚାହୁଁନି ମୋର ଗୋଟେ ବନ୍ଧୁକୁ ଖରାପ ଲାଗୁ ସେଥିପାଇଁକି ଛାଡ଼ନ୍ତୁ ସେ କଥା।
ହଁ ହଁ ମୁଁ ବି ବୁଝିପାରୁଚି କାହା କୁ କଣ ଖରାପ ଲାଗିବ ମୁଁ ବୁଝିପାରୁଛି।
ଆପଣ ସବୁ କିଛି ବୁଝିପାରୁଛନ୍ତି କିନ୍ତୁ ଠିକ୍ ଜିନିଷଟା ବୁଝିପାରୁନାହାନ୍ତି କଣ କହିବ ଆପଣଙ୍କୁ।
ତ ଠିକ ଜିନିଷଟା ବୁଝେଇଲେ ତ ମୁଁ ବୁଝିବି ମ୍ୟାଡାମ।
ମୁଁ ବୁଝେଇ ବୁଝେଇଲେ ବି ଆପଣ ବୁଝିପାରୁନାହାନ୍ତି। ହଁ
ମୁଁ କିଏ ଜଣେ କିଛି ବୁଝେଇଲେ ମୁଁ ବହୁତ ଶୀଘ୍ର ବୁଝିଯାଏ କିନ୍ତୁ ବୁଝେଇ ଜାଣିବା ଦରକାର।
ହଁ ଆପଣଙ୍କର ମୁଣ୍ଡଟା ଟିକେ ଖରାପ ହେଇଯାଇଛି ବୋଧେ।
କି କହ କଥା କହୁଛନ୍ତି ଆପଣ ମୋ ମୁଣ୍ଡ ଖରାପ ହବ ଆରେ ମୁଁ ଜଣେ ଉଁ କେତେ ବଡ ଲୋକ
ହଁ।
ଆଉ ମୋ ମୁଣ୍ଡ ଖରାପ୍ କେମିତି ହବ?
ଅଛି ଟିକେ ଟିକେ ଖରାପ୍ ଅଛି ସେଇଟା ମୁଁ ଆଉ ଦି ଚାରି ଦିନ୍ ଆପଣଙ୍କ ସହିତ କ କଥା ହେଲା ପରେ ହିଁ କହିପାରିବି ଆପଣଙ୍କର ମୁଣ୍ଡଟା କେତେ ଖରାପ୍।
ଏବେ କହୁନାହାନ୍ତି କଣ କଣ୍?
ଏବେ ମୋର ମନେ ପଡୁନି ଆପଣ ଏବେ କଣ କରନ୍ତି?
ଏ ମୁଁ ମୁଁ ସେଇ ମୋର ବହୁ ପ୍ରକାର୍ ର ବ୍ୟବସାୟ ଅଛି ଆଉ
ଆଚ୍ଛା।
ସଫ୍ଟୱୋରେ ଇଞ୍ଜିନିୟର୍ ମଧ୍ୟ ଅଛି।
ବୋଧେ ଆପଣ କଣ କରନ୍ତି ଜାଣିନାହାନ୍ତି ବୋଧେ କଣ କହିଲେଣି।
ବଧେ ବଧେ ତ ମୁଁ କହିନି।
ଆଉ ମତେ ତ ବଧେ ଶୁଭିଲା।
ମୁଁ ବ୍ୟବସାୟ କହିଲି।
ହଁ ହଁ ଆପଣଙ୍କ କଥାଟା ଆପଣ ଠିକ୍ ସେ କମ୍ପ୍ଲିଟ୍ କରିପାରୁନାହାନ୍ତି। ହଉ ଆପଣଙ୍କ ସହିତ କଥା ହେଇକି ମୁଁ ଥକି ଗଲି ଏବେ ମୁଁ ଯାଉଛି ମୋ ମାମା ଡାକିଲାଣି।
ଆଁ ଆଜ୍ଞା ହଉ।